ହ୍ୟାଲୋ।
ହାଲୋ।
କନ କରୁଚ?
ବସିଚି, ତୁମେ କଣ କରୁଚ?
ଏଇଠି ବସିଚି।
ହଁ ତୁମେ ଭଲ
ହଁ ତୁମେ?
ମୁଁ ବି ଭଲ ଅଛି।
ଖାଇ ସାରିଲଣି?
ନାଇଁ ଖାଇନି ଆଉ କିଛି ସମୟ ପରେ ଖାଇବି ଆଉ ତୁମେ ଖାଇଚ?
ହଁ ମୁଁ ଖାଇ ସାରିଲିଣି।
ଆଜ୍ଞା କଣ ଖାଇଲ?
ମୁଁ ଛାଇଛି ଚକୁଳି ପିଠା, ମଟର ତରକାରୀ ଆଉ କୋବି ଭଜା।
ଉଁ ସକାଳୁ ସକାଳୁ ଏତେ ସବୁ ଖାଇ ସାରିଲଣି।
ହଁ ସଖାଳୁ ମତେ ସଖାଳୁ ଉଠିଲେ ମାନେ ଫାଷ୍ଟ ଭୋକ ଲାଗେ।
ହୁଁ।
ତ ମୁଁ ଖାଇସାରିଲିଣି ତମେ ଆଜି ବ୍ରେକଫାଷ୍ଟରେ କନ ଖାଇବ?
ମୁଢି ଖାଇବୁ।
ମୁଢି ମିଛ କଉଚ। ହଁ ଜାଣିନି କାହିଁକି ଆମ ଘର କଣ ଆଉ କୋଉଠି।
ହୁଁ।
ତୁମେ ଚକୁଳି ପିଠା ରୋଷେଇ କରିବା ଜାଣିଚ?
ହଁ ଜାଣିଛି।
ହଁ।
ତମେ ଜାଣିନ କି?
ନାଇଁ ମୁଁ ଜାଣିନି।
ଆଉ।
ତୁମେ କଣ କଣ ଜାଣିଚ ରୋଷେଇ କରା?
ମତେ ତ ବେଶୀ କିଛି ଆସେନି ବାସ୍ ରୁଟି କରି ଆସେ। ଆଳୁ ଭଜା ଭାଜି ଆସେ ଏଇ ସବୁ ଆସେ ଆଉ ଆଉ ସବୁ ତ ମା ରୋଷେଇ କରନ୍ତି। ମତେ ରୁଟି କରି ଆସ ଭଲସେ କରିଦେବି ଆଉ ଆଳୁ ଭାଜି ପାରିବି ଆଉ ଚି କେନ କରିପାରିବି ତମକୁ କଣ ରଷେଇ ଆସେ?
ମତେ ବି ଆସେ ମତେ ବି ରୁଟି କରା ଆସେ ଚିକେନ କଷା ଆସେ। ଏମତି। ଯେମିତି ନର୍ମାଲ ଖାଦ୍ୟ ବି ବନେଇବା ଆଜ୍ଞା।
ବେଶି କୋଉଟା ଭଲ ରୋଷେଇ କର?
ବେଶି ତ ଭଲ ମ୍ୟାଗି।
ମ୍ୟାଗି।
ହୁଁ।
ଭାଇ। ମତେ ବି ସେମ।
ନେଇ କି ଖାଇବାକୁ ଭଲ ଲାଗେ।
ବହୁତ ଭଲ ଲାଗେ।
ଓ ମତେ ଏଇ ଫ୍ରି ଟାଇମ ରେ ମୁଁ ବି ବନେଇଦିଏ।
ମୁଁ କେବେ କେମିତି ବନାଏ।
ହୁଁ।
ବେଶୀ କାଲି ତ ରାତିରେ ଘରେ ରୁଟି ହି ବନାଯାଏ ନା ତ ରୁଟି ହିଁ ମୁଁ ଖାଏ।
ହଁ ଆମ ଘରେ ରାତିରେ ରୁଟି ହୁଏ, ମୁଁ ହିଁ ରୁଟି ସବୁଦିନ ହିଁ ବନାଏ।
ବନାଅ ଏକ୍ସପିରିଏନସେ ହେଇଗଲାଣି ନା। ଭଲ ଆଉ। ଆଉ କୁଆଡେ କୁଆଡେ ବୁଲିବାକୁ ଯାଇଥିଲ?
କୁଆଡେ ରଜରେ?
ହଁ।
ରଜରେ ସେମିତି କୁଆଡେ ଯାଇନାହିଁ ଆମ ଘର ପାଖରେ ଗୋଟେ ହାଟ ବୁଦା ଅଛି। ସେଇଠିକି ଯାଇଥିଲି ସେଠାରେ ବୁଲୁଥିଲି ଆଉ।
ଦୋଳି ଲାଗିଥିଲା।
ହଁ ଦୋଳି ବି ଲାଗିଥିଲା।
କେତେଟା ଦୋଳି ଲାଗିଥିଲା ହେ ଟି?
ଦୁଗୁଳି ସେଟାରେ ଆମର ଦୁଇଟା ଲାଗେ କିନ୍ତୁ ବର୍ଷା ହେଇ ଯିବାରୁ ଗୋଟେ ଲାଗିଥିଲା ଆଉ କାଦୁଅ ହେଇଯାଇଥିଲା ନା ସେଥିଲାଗି ଗୋଟେ ଲାଗିଥିଲା।
ଆମ ପଟେ ବହୁତ ସାରା ଦୋଳି ଲାଗିଥିଲା ଆମ ପଟେ ବହୁତ ବଢିଆ ରଜ ହୁଏ। ବହୁତ ସାରା ଦୋଳି ଲାଗିଥିଲା। ଆମର ସବୁଠି ଖାଇବାର ବ୍ୟବସ୍ଥାଥିଲା, ବହୁତ ସାରା ଦୋଳି ଲାଗିଥିଲା, ବହୁତ ବଢିଆ ଲାଗିଲା।
ଆଜ୍ଞା ତୁମେ ଯାଇଥିଲ?
ହଁ ମୁଁ ଯାଇଥିଲି ମୁଁ ଫାଷ୍ଟ ରଜ ଦିନ ପଳେଇଥିଲି ବୁଲିବାକୁ ବାହାରକୁ। ତାରିଣୀ ପଳେଇଥିଲି ତ ତାପରେ ସେକେଣ୍ଡ ରଜ ଦିନ ଯାଇଥିଲି। ବହୁତ ସାରା ଦୋଳି ଖେଲିଲି ପୁରା ସକାଳୁ ସନ୍ଧ୍ୟା ହେଇଗଲା ଦୋଳି ବହୁତ ବଢିଆ ଦୋଳି ଲାଗିଥିଲା, ବହୁତ ସବ ଆମ ଗାଁ ର ପାଖାପାଖି ଯୋଉ ସବ ସାଙ୍ଗ ମାନେ ସେମାନେ ବି ସମସ୍ତେ ସବୁ ଆସିଥିଲେ।
ଆଜ୍ଞା।
ହଁ। କୋଉଠି ବାହାରେ ଅଛ କି?
ନାଇଁ ମୁଁ ତ ଘର ପାଖରେ ଅଛି, ତୁମେ କୋଉଠି ବାହାରେ ଅଛି କି?
ନାଇଁ ମୁଁ ଘରେ ଅଛି, ବାହାରକୁ ଯାଉଛି, ଗାଡିର ସାଉଣ୍ଡ ଆସୁଛି, ଶବ୍ଦ ଆସୁଛି।
ନାଇଁ ମାର୍କେଟ ଟା ପାଖରେ ତ।
ଓହୋ ଆଚ୍ଛା ଆଚ୍ଛା ବୁଝିପାରିଲି ଆଉ।
ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ମା ନାହାନ୍ତି ଟିକେ ଯାଇଚନ୍ତି ତାଙ୍କ ଗ୍ରୁପ୍ ମିଟିଂ କ ପାଇଁ। ଆଉ ଘର ପାଖେରେ ମୁଁ ଏବେ ଏକା ଅଛି ଆଉ।
ଏକା ଭାଇ?
ଭାଇ ଅଛନ୍ତି ଭାଇ ବି ଯାଇଛନ୍ତି ମାର୍କେଟ୍।
ଆଚ୍ଛା ସମସ୍ତେ ମାର୍କେଟ୍ ପଳେଇଛନ୍ତି, ଏକା ଏକା ଘରେ ରୋଷେଇ ଦାୟିତ୍ୱ ଟା ତମ ଉପରେ।
ନା ଆସିବେ ପଳେଇ ଆସିବେ ସେମାନେ।
ପଳେଇ ଆସିବେ ହଉ ବୋହୁତ୍ ବେଳୁ ଯିବେଣି ନାହିଁ। ମୁଁ ଯିବି ଟିକେ ଯାଜପୁର୍ ଯିବି।
ଆଚ୍ଛା।
ହୁଁ। ଯିବି ଟିକେ ମୋ ସାଙ୍ଗ ମାନେ ଆସୁଛନ୍ତି ତ ବୁଲିବାକୁ ଯିବି।
ଆଜ୍ଞା।
ଉଁ ହଁ।
କେତେ ସାଙ୍ଗ ଆସୁଛନ୍ତି ଜଣେ ନା ଦୁଇ ଜଣ?
ନାଇଁ ଏଇ ଚାରି ପାଞ୍ଚ ଜଣ ଆସିବେ ଆଉ।
ହୁଁ।
ମିଶିକି ସମସ୍ତେ ଯିବୁ। ଏସବୁ ଆଉ।
ହଁ।
ହଉ ତମ ଘର ପାଖରେ କୋଉ ମନ୍ଦିର ବଡ଼?
ଆମ ଘର ପାଖରେ ଶିବ ମନ୍ଦିର ଅଛି। ହନୁମାନ୍ ମନ୍ଦିର ଅଛି। ତୁମ ଘର ପାଖରେ କଉ ମନ୍ଦିର ଅଛି? ହଁ ମୁଁ ଯାଏ।
ଆମ ଘର ପାଖରେ ଶିବ ମନ୍ଦିର ଅଛି କାଲି ଆମ ମନ୍ଦିରରେ ବାହାଘର ଥିଲା।
ତୁମ ଘର ଫ୍ୟାମିଲୀ ରେ କାହାରେ?
ଆ ଘର ଫ୍ୟାମିଲିରେ ନାହିଁ ଆମ ଶିବ ମନ୍ଦିରରେ କାଲି ଶୀତଳ ଷଷ୍ଠୀ ନ ଥିଲା ନା?
କଣ? ଆଜ୍ଞା।
ସେଇଠି କାଲି ଆମର୍ ଉଁ ମନ୍ଦିରରେ ବାହାଘର ଥିଲା ଆମେ। ଯାଇଥିଲୁ ଆମର କାଲି ହଉଚି ମାନେ କଣ କହିଲେ ଆମ ଘର ପାଖରେ ଯିଏ ମୋ ବଡ଼ ବାପା ହେବେ ସିଏ ଥିଲେ ପୁଅର ବାପା। ତାପରେ ପୁରା ପ୍ରଶେସନ୍ କରିିକି ଯେ ଡି ଜେ ବଜେଇକି ଯାଇଥିଲେ ପୁରା ମାଇକ୍ ପୁରା ବାଜିକି ପୁରା ଜୋରସେ ଯାଇଥିଲା।
ହୁଁ ଭଲ ତ ମଜା କରିଚୁ ଆଉ।
ହଁ ଶୀତଳ ଷଷ୍ଠୀ ତମ ଆଡ଼େ ହୁଏନି କି?
ନାଇଁ ଆମ ଆଡ଼େ ସେମିତି ହୁଏନି।
ଆଉ ମାଇକ୍ ବାଜେନି ବାହା ଶିବ ପାର୍ବତୀଙ୍କର ବାହାଘର ହୁଏନି?
ଆମର୍ ତ ଶିବ ରାତ୍ରିରେ ହୁଏ।
ଆଉ ଅଲଗା ଦିନରେ?
ନାଇଁ ସେମିତି ତ ହୁଏନି।
ଆଉ ଶୀତଳ ଷଷ୍ଠୀ ସବୁ ଶିବ ମନ୍ଦିରରେ ତ ହୁଏ।
ହଉଥୁବ ବାକି ସେମିତି କିଛି ମାନେ ଛୋଟ ମୋଟ୍ ରେ ହେଇଯାଇଥିବ। ସେମିତି ଉଁ ହୁଁ ବଡ଼ ଆକାରରେ ହେଇନାଇ।
ବହୁତ୍ ବଢିଆ ସେ କାଲି ହଉଥିଲା। ଆମେ ସମସ୍ତେ ପୁରା ଯାଇଥିଲୁ ପୁରା ଭୋଜି ପୁରା ବହୁତ୍ ହେଇଥିଲା।
ହୁଁ। ଉଁ ଭୋଜି ଖାଇବାରେ ତୁମକୁ ଭଲ୍ ଲାଗେ ଆଉ।
ମତେ ବହୁତ୍ ପସନ୍ଦ। ଭୋଜି ତମକୁ ଭଲ୍ ଲାଗେନି?
ଉଁ ନାଜ୍ଞା। ଏମିତିରେ କଣ ଖାଇବାକୁ ଭଲ୍ ଲାଗେ ନିରାମିଷ ନା ଆଇଁଷ?
ମତେ ସାଧା ଭଲ୍ ଲାଗେ।
ସାଧା ଭଲ ଲାଗେ। ସାଧା ରେ କଣ ଭଲ୍ ଲାଗେ?
ମତେ ସାଧାରେ ଛତୁ ଭଲ୍ ଲାଗେ ମିକ୍ସ ଭେଜ୍ ଭଲ୍ ଲାଗେ ମତେ ସାଧାରେ ସବୁ ଆଇଟମ୍ ଭଲ୍ ଲାଗେ ବହୁତ୍ ପସନ୍ଦ ମତେ ସବୁ ଆଇଟମ୍।
ଯାହା ହଉ।
ତମକୁ?
ମତେ ବି ଛତୁ ଭଲ ଲାଗେ।
ହୁଁ।
ଆଉ ଚିଲ୍ଲି ଚିଲ୍ଲିରେ ମତେ ସବୁ ଭଲ ଲାଗେ ସୋୟାବିନ ଚିଲ୍ଲି।
ହୁଁ ଚିଲି ତମକୁ ନନଭେଜ୍ ବି ପସନ୍ଦ ଥିବ ତ ଆଇଁଷ ବି ତ ଭଲ ପସନ୍ଦ ଥିବ ତମ ହୁଁ।
ତୁମେ ମଟନ୍ ଖାଅ ନା ନାଇଁ?
ନାଇଁ ମୁଁ ଖାଏନି ମୁଁ ଆଇଁଷ ଖାଏନି। ନାଇଁ ଆଗୁରୁ ଖାଉଥିଲି ଏବେ ଆଉ ଖାଉନି।
ନାଇଁ ମୁଁ ଆଇଁଷ ବି ଖାଏ ନିରାମିଷ ବି ଖାଏ ମୁଁ ସବୁ ଖାଏ।
ଆଚ୍ଛା ମୁଁ ବେଶୀକାଲି ବି ସାଧା ହି ଖାଉଚି। ତ ମତେ ସାଧାର ସବୁ ଆଇଟମ୍ ବହୁତ୍ ପସନ୍ଦ ସବୁ ପ୍ରକାର ଯେତେ ପ୍ରକାର ରୋଷେଇ ଅଛି ମତେ ସବୁ ପସନ୍ଦ୍।
ହୁଁ।
ତମୁକୁ ସବୁ ରୋଷେଇ ଆସେ?
ନାଇଁ ସବୁ ରୋଷେଇ ଆସେନି ବାକି କାମ ଚଳେଇବା ହଁ ମା ନରହିଲେ ସେମତି ମୁଁ ଚଳେଇ ପାରିମି।
ନିଜ ଉପରେ ପ୍ରେସର୍ ଆସିଲେ ସବୁ କିଛି କରିବାକୁ ପଡେ ନା କଣ? ହଁ ଦାୟିତ୍ଵ ଯଦି ଆମ ଉପରେ ପଳେଇ ଆସିବ ସବୁ କରିବାକୁ ପଡିବ ସମତେ ବି ସେମ୍। ହୁଁ। ଆଉ ଆଜି ଦିନରେ କଣ ପ୍ଲାନିଂ କହିଲି ଯିବାର ଅଛି?
ନାଇଁ ଆଜି କୁଆଡେ ସେମତି ଯିବାର ନାହିଁ ଘର ପାଖେରେ ହିଁ ଆଉ।
ଘରେ ହିଁ ରହିବ ଘରେ ରହିବ ମାଙ୍କୁ ରୋଷଇରେ ହେଲ୍ପ୍ କରିବ ନା କରନି?
ନାଇଁ ତାଙ୍କୁ ମୁଁ ରାତିରେ ତାଙ୍କୁ ସେ କିଛି କରନ୍ତିନି ମୁଁ କରେ ଦିନରେ ସିଏ ଏକା କରନ୍ତି।
ଆଚ୍ଛା- ରାତି ରୋଷେଇଟା ତମ ଦାୟିତ୍ଵ?
ହୁଁ ଆଜ୍ଞା ମାଙ୍କର ମାନେ ସେମତିରେ ଛୋଟ ମୋଟ ହେଲ୍ପ କରିଦିଏ ସେମତି ଯାଇ ଗ୍ୟାସ୍ ପାଖେରେ ରାନ୍ଧିନି ଏକେ ରୋଷେଇ କରେନି।
ତମେ ସବୁ ରାତିରେ କରିଦିଅ ଦିନରେ ସବୁ ମା କରିଦିଅନ୍ତି ଆଉ।
ହଁ।
ଯାହା ହଉ ଭଲ ଆଉ ମତେ କିଛି ଆସେନି କି ଆମ ଘରେ ମତେ କିଛି ବି କରିବାକୁ ଦିଅନ୍ତିନି।
ହଁ ସେମତି ତ ତମ ଘରେ ଦିଅନ୍ତିନି ପୁଣି କୁହନ୍ତି କି କାମ କରେନି।
ହୁଁ। କିଏ କିଛି କୁହନ୍ତି ହିଁ ନାହିଁ ମତେ ଆମର ପୁରା ବଡ ପରିବାର୍।
ହଁ ଆମ ଘରେ ତ ବଡ ନୁହେଁ ଛୋଟ। ବାପା, ମା, ଭାଇ ମୁଁ ଆମେ ଚାରିଜଣ। ତ କାମ ତ କରିବାକୁ ପଡିବ। ହାଲୋ। ହାଲୋ।
ହାଲୋ।
କୁଆଡେ ପଳେଇ ଯାଉଚ?
ନାଇଁ ଏମ୍ ତୁ କହିଲି ଆମର ପୁରା ବହୁତ୍
ହୁଁ ତୁମର ନେଟୱାର୍କ ସ୍ଲୋ ବୋଧେ କଥା କାଟି କାଟି ଆସୁଚି।
ଆଚ୍ଛା ଏବେ କ୍ଲିୟର୍ ହେଲା ନା?
ଆଜ୍ଞା ଏବେ କ୍ଲିୟର୍ ହେଲା।
ଓ ହୋ ନେଟୱାର୍କ ପ୍ରୋବ୍ଲେମ ପାଇଁ କିଛି ପ୍ରୋବ୍ଲେମ ଗାଧେଇ ସାରିଲଣି?
ହୁଁ ଗାଧେଇ ସାରିଲିଣି ସକାଳୁ ସକାଳୁ।
ତମ ଘର ପାଖରେ ହାଟ ଅଛି?
ଆଜ୍ଞା ଆମ ହାଟ ବି ଆମ ଆମର ଶୁକ୍ରବାର ହୁଏ ଆଉ ମଙ୍ଗଳବାର ହୁଏ। ତୁମ ଘର ପାଖେରେ?
ହାଟରେ ତମ ପଟେ ଅଛି
ଆଜ୍ଞା ଆମର ଏଠି ଧାନ ଚାଷ ବେଶୀ ହୁଏ। ଆଉ ସେମିତି କିଛି ଚାଷ ହୁଏନି ଧାନ ଚାଷଟା।
ଆମ ପଟେ ସବୁ ପନିପରିବା ଚାଷ।
ନାଇଁ, ଆମ ଏପଟେ ଧାନ ଚାଷଟା ହିଁ ହୁଏ।
ଓ ହଁ, ତମର ଚାଷ ଅଛି ନା?
ଆଜ୍ଞା, ଆମ ଘରେ ବି ଚାଷ ଅଛି।
ଅଁ ବିଲକୁ କେବେ ଯାଇଛ? ହଁ, ଆମ ଘରେ ବି ହୁଏ। ହଁ, ହଁ, ଆମ ଘରେ ବି ଚାଷ ଅଛି।
ତମେ ଯାଅ ବିଲକୁ?
ଆମର ଏବେ ଆମର ବିଲରେ ଧାନ ବୁଣା ଚାଲିଛି, ନାଇଁମ ବିଲକୁ ଜଷ୍ଟ ଖାଲି ଦୂରରୁ ଯାହା, ଆଜି ଯାଏ ମୁଁ ଆମ ବିଲ ବି କେମିତିଆ ଚିହ୍ନି ନାହିଁ ଜାଣି ନାଇଁ ତ। ଖାଲି ଜାଣିଛି ଆମର ବିଲ ଅଛି ଚାଷ ବାସ ଅଛି, ହଁ।
ମୁଁ ବି ସେମିତି ଜାଣିନି।
ଏବେ ଆଉ ତ ବିଲରେ ବି ବେଶି ଚାଷ ହଉଛି ସବୁ ତ ଗାଡିରେ ହିଁ ହେଇଯାଉଛି ଗା ଆଉ ଯିବାକୁ ବି ପଡୁନି ତ ତ କିଏ ଯାଉଛି। ସେଇ ବାବା ଯଦି ଧରିକି ଆସିଲେ ସେ ତାଙ୍କ କଥା ଜାଣିବେ। ହଁ, ଏମିତି ସବୁ ଚାଲିଛି ଆଉ କଣ କରେ?
ଆଜ୍ଞା, ତୁମ ଘରେ ତାହେଲ ଜଏଣ୍ଟ ଫ୍ୟାମିଲି?
ହଁ, ଆମର ବଡ ପରିବାର।
ହୁଁ, କିଏ କିଏ ଅଛନ୍ତି?
ବାପା, ମା, ଦାଦା, ଖୁୁଢୀ, ବଡ ବାପା ବଡ ମା, ମୋ ବଡ ବାବାଙ୍କର ଗୋଟେ ପୁଅ, ମୋ ଦାଦାଙ୍କର ଦି ଗୋଟେ ଝିଅ, ଆଉ ଆମେ ହଉଛୁ ଭାଇ ଭଉଣୀ ଦୁଇ ଜଣ, ମୋ ଜେଜେ, ଜେ ଜେମା, ମୋ ସାନ ଜେଜେ ଆଉ ସାନ ଜେଜେମା ଏତିକି।
ହୁଁ, ହୁଁ, ତମର ବଡ ଫ୍ୟାମିଲି ଆଉ, ତୁମର ଜେଜେମା ଅଛନ୍ତି।
ହୁଁ, ଆଉ ମୋ ଦିଦି ଦୁଇ ଜଣ ଦିଦି ବାହା ହେଇ ଯାଇଛନ୍ତି।
ଆଜ୍ଞା, ତୁମେ ସାନ ଆଉ।
ହଁ, ଝିଅ କହିଲେ ଏବେ ଆମ ଘରେ ମୁଁ ଝିଅ ଆଉ ମୋ ଦାଦାଙ୍କ ଝିଅ ଦିଟା ଛୋଟ ଛୋଟ ଅଛନ୍ତି ଆଉ।
ଆଜ୍ଞା।
ଜଣେ ପ୍ରଥମରେ ପଢୁଛି, ଆଉ ଜଣେ ଅଙ୍ଗନବାଡି ଯାଉଛି ମୋ ଦାଦାଙ୍କ ଝିଅ ସାନ। ଆମ ଘରେ କେବଳ ଏକୁଟିଆ ବଡ ଝିଅ ମୁଁ ଅଛି ଆଉ।
ଆଜ୍ଞା।
ହଁ ତମର, ଭାଇ ଭଉଣୀ ତମେ ଦୁଇ ଜଣ?
ହଁ, ଆମ ଘରେ ଭାଇ, ମୁଁ ଆମେ ଦୁଇ ଜଣ ଆଉ ମା, ବାପା।
ଆମର ଛୋଟ ଫ୍ୟାମିଲି। ହଁ, ବଡ ବାପା ସେମାନେ ଅଛନ୍ତି କିନ୍ତୁ ସେମାନେ ଅଲଗା ଭିନ୍ନି ଅଛନ୍ତି, ସାଙ୍ଗେରେ ନାହାନ୍ତି ଆମର।
ଆଚ୍ଛା, ଆଚ୍ଛା, ସେମିତି କାମ ପଡ଼ିଲେ ଜଏଣ୍ଟ ହେଇଯାଆନ୍ତି, ନହେଲେ ପୁଣି ସେପାରେଟ୍ ଆଉ ନା କଣ?
ହଁ, କାମ କିଛି ଅନୁଷ୍ଠାନ ହେଲେ ସେମିତି ମିଶିକରି କାମ ହୁଏ ନହେଲେ ସେମିତି ହେଲିକା ଅଲଗା ଅଲଗା।
ଆଚ୍ଛା, ଆଚ୍ଛା, ଭଲ ଆଉ। ହାଲୋ! ଏ ଯାଏ ତମେ ଖାଇନ, ଉଠିଲ କେତେବେଳେ?
ନାଇଁ, ମୁଁ ସକାଳୁ ଖାଇଛି ବିସ୍କୁଟ ଖାଇଛି, ସର୍ବତ ଖାଇଛି। ସକାଳୁ ଏମିତିରେ ତ ମୁଁ ଉଠେ ଜଲଦି ଉଠି ପଡେ କେବେ କେବେ ଲେଟରେ ଉଠେ। ନାଇଁ, ଦଶଟା ବେଳେ ଖାଇ ନାଇଁ ମା ଏକା ନଥିଲେ ତ ଆମ ଘରେ ସବୁ ସାଙ୍ଗରେ ବସି ଖାଆ